ହାଲୋ ସାର୍ ନମସ୍କାର।
ନମସ୍କାର କଣ କରୁଛନ୍ତି?
କିଛି ନାହିଁ ଟିକେ ବାସନ ମାଜୁଥିଲି ଆପଣ କଣ କରୁଛନ୍ତି?
ଆ ଆମ ଆଡେ ଟିକେ ଆଜି ବର୍ଷା ହଉଛି ତ ଏମତି ବସି ଚିପ୍ସ ଖାଉଥିଲୁ ତମ ଆଡେ ବର୍ଷା ହଉଛି?
ଯୋଉ ଆଳୁରେ ଯୋଉ ବନାନ୍ତି ସେଇଟା ଖାଉଛନ୍ତି?
ହଁ ହଁ ଆଉ ଆଳୁରେ ଛାଣିକି ତାକୁ ଲଙ୍କା ଗୁଣ୍ଡ ଗୋଳେଇକି ଲୁଣ ଗୋଳେଇ ଖାଉଛୁ।
ଆଜ୍ଞା ଆଜ୍ଞା।
ଓ ଆପଣ କଣ ଖାଇ ଥିଲେ ଆଜି?
ମୁଁ ଆଜି ଟିକେ କଲରା ଚିପ୍ସ କରିଥିଲି ଆଉ ଡାଲି ଟିକେ କରିଥିଲି।
ହୁଁ। ହ ବର୍ଷା ବର୍ଷା ହଉଛି ତମ ସାଡେ ନ ହଉନି?
ନାଇଁ ବର୍ଷା ହଉନି ବର୍ଷା ହଉ
ରଜ ତ ସରିଲା ସବୁଆଡେ ବର୍ଷା ହଉଥିଲା ତମ ଆଡେ କଣ ହଉନି?
ଆମ ଆଡେ ବର୍ଷା ହଉନି ଟିକେ ବର୍ଷା ହବ ସଖାଳ ହଉଛି ଚା ହଉଛି ଏମତି ହଉଛି ଆଉ ଆପଣଙ୍କ ଆଡ଼େ ବର୍ଷା ଲାଗି ରହିଛି ବୋଧେ?
ନା କାଲି ହେଇନଥିଲା ଆଜି ଆଜି ଠାରୁ ଲଗାତାର ଲଗାତାର ହଉଛି ଆଉ ରା ଲଗାତାର ଲାଗିକି ରହୁଛି ଆଉ ଏପର୍ଯ୍ୟନ୍ତ।
ଆଜ୍ଞା ନହେଲେ କେମିତି ଚାଷ କାର୍ଯ୍ୟ ହବ ଆପଣ ଚାଷ କରନ୍ତି?
ହଁ ଗାଁ ରେ ଥିଲାଆଳେ ଚାଷ କରେ।
ବିଲୁକୁ ଯାଆନ୍ତି?
ଆଉ ବିଲୁକୁ ନଗଲେ ଚାଷ ପୁଣି କେମିତି କରିବୁ ଆ।
କଣ କେମତି ଧାନ ବୁଣା ହୁଏ ଟିକେ କହିଲେ। ।
ଭଲ ଆଗେ ଫାଷ୍ଟ ଶୁଖିଲା ବିଲକୁ ହଳ କରିକି ମାଟି ସବୁ ଫାଙ୍କା କରିଦେବେ।
ଆଜ୍ଞା ଶୁଖିଲା ବିଲକୁ ହଳ ହୁଏ କି ନା
ଶୁଖିଲା ବିଲକୁ ଟ୍ରାକ୍ଟରରେ ଟ୍ରାକ୍ଟରରେ ଜିରା ଫଳ ଲଙ୍ଗଳରେ ଆଗେ ମାଟିିକି ସବୁ କୁଷେଇ ଦିଅନ୍ତି। ସେ ମାଟି ଟିକେ ନରମ ହେଇସାରିଲା ପରେ ତାପରେ ବର୍ଷା ହୁଏ ହଁ। ତାପରେ ସେ ମାଟିକିି ସବୁ ପାଣି ବର୍ଷା ପାଣି ହେଇକି ମାଟି କାଦୁଅ ହେଇସିରିଲା ପରେ ତାକୁ ପୁଣି ମହି ଟାଣିକି ସମାନ କରନ୍ତିୁ।
ଆଞା।
ସମାନ କରିସାରିଲା ପରେ ତାଦେହରେ ଯୋଉ ବିହନ ରଖିଥିବେ ବିହନ ପାଣିରେ ପକେଇ ତାକୁ ଗଜା କରିଥିବେ। ଗଜା କରି ରଖିଥିବେ ତତାକୁ ଘରକୁ ନେଇକି ସେଗଜା ଘରକୁ ନେଇକି ତାକୁ ଭଲରେ ଅ ଅଲଗା ଅଲଗା କରିଦେବେ ଅଲଗା କରିକି ତାପରେ ଆଣିକି ସେକାଦୁଅ କିଆରିରେ ଯୋଉଠି ସମାନ କରୁଥିବେ କାଦୁଅ କିଆରିରେ ତ ତାପରେ ଫପାଡ଼ିବେ ବିଞ୍ଚିବେ ବିଞ୍ଚି ସାରିଲା ପରେ ସେ ଧୀରେ ଧୀରେ ଗଛ ଗଛ ଉଠିବ ଗଛ ଯେତେବେଳେ ରୋହିଲା ଭଳିଆ ଗଛ ହେଇଯିବ ବଡ଼ ବଡ଼ ଟିକେ ତାକୁ ସାର ତାକୁ ସାର ଦେଇକି ତାପରେ ତାକୁ ଦିଇ ଦିନ ପରେ ଉପାଡ଼ା ହୁଏ। ଓପୋଡ଼ା ହେଇକି ତାପରେ ଆଉ ଗୋଟେ ଜାଗାରେ ଯୋଉଠି ବିଲରେ ଚାଷ କରିବେ ତସେଠି ନେଇକି ତଆଗରୁ ହଳ କରିକି ରଖିଥିବେ କାଦୁଅ ହଳ କରିକି ରଖିଥିବେ ତାପରେ ତାକୁ ନେଇକି ସେଇଠୁ ଗୋଟେ ଗୋଟେ ସାଇଜ୍ କରିକି ପୋତିିବେ।
ଆଜ୍ଞା। ପୋତି ସାରିଲା ପରେ ସିଏ ହଳ ହେଇଯିବ।
ହଳ ହେଇସାରି ରଖିଥିବ ତାକୁନା ଆଉ। ତାକୁ ହଳ କରି ରଖିଥିବ ତାପରେ ତାକୁ ନେଇ ପୋ ଛଅ ମାସ ଲାଗିବ ଧାନ ପୁରା କଟା ହବା ପାଇଁ ଛଅ ମାସ ଲାଗିଯାଏ ତଳା ରୋଇବାକୁ
ବାଡା
ତଳାଟା ବ ମା ମାସେ ଭିତରେ ହେଇଯାଏ ପନ୍ଦର ଦିନି କୋଡ଼ିଏ ଦିନି ଭିତରେ।
ଆଜ୍ଞା ତାପରେ ଆପଣ ତାକୁ କା କାଟି ପାରିବେ ଆଣିକି ପୁଣି କାଟିକି ଧାନ ଅମଳ କରନ୍ତି ଆଉ ନାକଣ?
ହଁ।
ଧାନ ଗୁଡ଼ା ମେସିନିରେ ଆପଣ କାଟନ୍ତି ନା
ହାତରେ କାଟୁବା ହାତରେ କାଟିକି ଆମର ଚାଳ ଘରତ ଆମେ ହାତରେ କାଟିକି ନେଇକି ଆସିବୁ ଛଣ ରଖୁ ଘର ଛାଇବା ପାଇଁ।
ଆଜ୍ଞା।
ଅଁ ଆପଣଙ୍କର ଚାଳ ଘରନା କୋଠା ଘର?
ନାଇଁ ମୁଁ ଏବେ ଅଁ ଚାଳ ଘରେ ରହୁଥିଲି ଘର ଭାଙ୍ଗି ଯାଇଚି ବାତ୍ୟାରୁ ପୁଣି ଚାଳ ଛପର କରାହେଇଚି ଆଉ ଆମର ଗରିବ ଘରତ ହଁ କଣ କରିବା?
ହଁ ଦୁନିଆରେତ ସମସ୍ତେ କରିବ ଆଉ କିଏ ବଡ଼ ଲୋକିଆକି?
ଆଉ ଆପଣ ଆଜି କଣ ଖାଇଲେ?
ମୁଁ ଆଜି କଣ ଖାଇବି ଏ ସୋୟାବିିନ୍ ଆଳୁ ତରକାରୀ କରିଥିଲି
ଆଜ୍ଞା।
ଏଇଆକୁ ଖାଲି ଆଜି ସୋମବାରତ
ଆଜି ମଙ୍ଗଳବାରେ।
ତା କାଲି ସୋମବାରେ ଥିଲା କାଲି ତରକାରୀ ବଞ୍ଚିଥିଲା ଆଜି ଖାଇଲିି।
ଆଜ୍ଞା ଆଜ୍ଞା ଆଉ ଆପଣ ମାଛ ଚାଷ କରନ୍ତି?
ହଁ ମାଛ ଚାଷ କରେ ଆଉ।
ଆଉ କୋଉ କୋଉ ମାଛ ସବୁ ଛାଡ଼ିଛନ୍ତି ଆପଣ?
ରୋହି, ଭାକୁଡ, ଚାଇନା କଉ।
ଚାଇନା କଉ ମାଛ ସାଙ୍ଗରେ ଛାଡ଼ନ୍ତି?
ହଁ।
ମାଛ ସାଙ୍ଗ ରେ ଛଡ଼ାଯାଏନି ସିଏ ପା ଖାଇଯାଏ ବୋଲି ମାନେ ଚାଇନା କଉ।
ଚାଇନା କଉ ସବୁ ଛୋଟ ଛୋଟ, ଏ ମାଛ ସାଙ୍ଗରେ କଣ ସମସ୍ତ ସାଙ୍ଗରେ ଛଡା ହେଇଛି। ତ ସେ ମାଛ ଗୁଡା ବେଶୀ ବଡ ବଡ ହେବେନି, ସବୁ ଛୋଟ ଛୋଟ ହେଇକି ରହିବେ।
କାହିଁକି?
କାହିଁକି ତ ଅ, ତାଙ୍କ ପ୍ରଜାତି ସେ ଛୋଟ ଛୋଟ ସେ ତାଙ୍କ ସାଇଜ୍ ସେଡିକି ସେଡିକି। ସବୁ ଦୁଇଶହ ତିିନଶହ ଗ୍ରାମ୍ ହେବେ ଅଧିକା ହେବେନି।
ଆଜ୍ଞା।
ତ ସେମାନେ ଜ-ଜଲଦି ଜଲଦି ସବୁ ବଢିଯାନ୍ତି ତ, ତାଙ୍କ ପ ଯାହାର ସବୁ ଅଧିକା ଅଛି ଦ-କଣ ଦିଟା ତିନିଟା ଛାଡିଦିଅ, ସେ ପୋଖରୀ ମାସେ ଦେଢ଼ ମାସ ପରେ ପୋଖରୀ ରେ ପୋଖରୀଏ ମାଛ ହେଇଯାଇଥିବ।
କାହିଁକି? ଏମିତି କଣ ପାଇଁ?
ତାଙ୍କର ମାଛ ଜାତି ସେଇଆ ତାଙ୍କ।
ଆଚ୍ଛା। ଆଉ ଆପଣ ହଁ ଜଙ୍ଗଲ ଏରିଆରେ ରୁହନ୍ତି କି?
ନା ନା ମୁଁ ଜଙ୍ଗଲ ଏରିଆରେ ରୁହେନି।
ଆଉ ଜାଣିଛନ୍ତି ପିମ୍ପୁଡ଼ିର
ପାଇଁ।
ଜାଣିଚନ୍ତି ପିମ୍ପୁଡ଼ିର ଆଖି ଅଛି କି ନାଇଁ?
ନା ମୁଁ ତ ଜାଣିନି ପିମ୍ପୁଡ଼ି ର ଆଖି ଅଛି ନା, ମୁଁ ଦେଖିନି କେବେ ଧରିକି ଆଉ।
ଆଜ୍ଞା ପିମ୍ପୁଡ଼ି ମାନେ ଏଁ, ଅମ୍ଳୀୟ ଲାଗେ ନା ଖ ମାନେ ଖଟା ଲାଗେ ନା ମିଠା ଲାଗେ ଖାଇଛନ୍ତି?
କଣ ସେଟା ପିମ୍ପୁଡି ନା କଣ ସେଟା ଖାଇବା ଜିନିଷ ତାକୁ ଖାଇବି?
ଆପଣ ପଢ଼ିଥିବେ ବିଜ୍ଞାନ ବହିରେ। ପିମ୍ପୁଡ଼ିର କାମୁଡ଼ିଲେ କେମିତି ଲାଗେ। ଅମ୍ଲୀୟ ଥାଏ ତାର ଆଜ୍ଞା କାଈ ଚଟଣି ଖାଇନାହାନ୍ତି କି ଆପଣ?
କି ଚଟଣି?
କାଈ ଚଟଣୀ।
କାଈ ସେଟା କଣି ଆଜି ଫାଷ୍ଟ ଟାଇମ୍ ଶୁଣୁଛି।
ଆଜ୍ଞା ଯୋଉ ସେ ଯୋଉ ହଁ ପିମ୍ପୁଡ଼ି ନାଲି ନାଲି ପିମ୍ପୁଡ଼ି ସବୁ ବସା ବାନ୍ଧିଥିବେ। ତାକୁ ସବୁ ଆଣିକି ଚଟଣି ବାଟିକି ରସୁଣ ଲଙ୍କା ଦେଇକି ଚଟଣି ବାଟନ୍ତି ଖାଇନାହାନ୍ତି?
ନା, ନା।
ହଁ ଆମ ଆଡ଼େ ଅଛି ଆପଣଙ୍କ ଆଡକୁ ପଠେଇବୁ ଆଉ। ଆପଣ କହିବେ ଯଦି ଆ, ଖାଇବେ ଆପଣ କାଈ ଚଟଣି?
ନା ନା ସେ ନାସନା ପିମ୍ପୁଡ଼ିି ମିମ୍ପୁଡି ମାରିକି ଆମେ ଖାଉନୁ, କିଏ ଖାଆନ୍ତି ନା।
ଆଉ ଆପଣ ମାଗୁର ମାଛ ଯୋଉ ଜାଣିଚନ୍ତି ନା ନାଇଁ?
ହଁ ମାଗୁର ମାଛ ଜାଣିଚି।
ଧରନ୍ତି ସିଙ୍ଗି ଭଳିଆ ଦେଖାଯାଏ ବୋଧେ?
ହଁ ହଁ। ସେଇ ସିଙ୍ଗି ମାଛ ମାଇଲେ ଟିକେ ଜି ଯିବ କଣ ଏ ମଗୁର ମାଛ ମାଇଲେ ଗୋଟେ ଚିରି ଦବ ସେଇ ଜାଗାକୁ ବିନ୍ଧା ବିନ୍ଧି ଟିକେ କରିବନି।
କୁର ମାଛ ର ଆ ଝୋଳ ମାନେ ଭାକୁର ମାଛ ଜାଣି ଏ ଯୋଉ ଚଳଚିତ୍ର ଗୋଟେ ଅଛି। ଭାକୁର ମାଛର ଝୋଳ ଗୋଟେ ଡାଇଲୋକ୍ ଟେ ଅଛି। ଏଇଗୁରା ମାଗୁର ମାଛର ଝୋଳ। ଆଉ ଆମ୍ ଏବେ ତ ବର୍ଷା ହେଲାଣି ସବୁ ମାଛ ମାନେ ସବୁ ଆମ ଧରିବେ ସମସ୍ତେ ମାଛ ଧରିବେ। ଖିଆ ହେବ ବର୍ଷା ଦିନେ ନାଈଁ କି? ମାଛ ମାନେ ସବୁ ଉପରକୁ ଉଠି ଆସିବେ ଆଉ
ହଁ ଯୋଉମାନୋ ସବୁ ଗାଁରେ ଗାଁରେ କ । ଯୋଉମାନେ ସବୁ ଗାଁରେ ରହିଛନ୍ତି ସେମାନେ ମାଛ ଧରି
ଆପଣ ସେ ନାଳରେ ବି ଧରିପାରିବେ।
ହଁ ଏଠୁ ରୁମ୍ ରୁ ବର୍ଷାରେ ଓଦା ହେଇକି ଯିବି ନାଳକୁ ଧରିବା ପାଇଁ ଥଣ୍ଡା ଜ୍ୱର ହେଲେ କଣ ହବ ବା
ଆଜ୍ଞା ଆଉ ଆପଣ ଯୋଉଁ ବର୍ଷାରେ ଭିଜନ୍ତି ବର୍ଷାରେ ମୟୂର କେବେ ଦେଖିଛନ୍ତି?
ହଁ ମୁଁ ଆଜି ଦେଖିଥିଲି।
ମୟୂର ନାଚୁଥିଲେ କି?
ଆଜି ଦେଖିଲେ ଆଜି ଚାଳେ ବର୍ଷା ବର୍ଷା ହେଲା ଜେତେବେ ଲଳେ ଚାରି ପନ୍ଚ୍ ଟା ଧାଇଲୁ ବାହାରିଲା।
ଆଜ୍ଞା ଆଉ ଆପଣ ଲଛାପରଟା ବନେଇ ଶିଖିଛନ୍ତି?
ଲଛା ପରଟା ବନେଇ ଶିଖିଛନ୍ତି?
ସେଟା କଣ?
ଆପଣଙ୍କ ଯେଉଁ ଲଛା ପରାଟା ଯେଉଁ ଆପଣ ମଇଦାରେ ତାକୁ ଯୋଉ କରିକି ଦୋକାନ ବାଲା ଲାଗରେ କରନ୍ତି ମୁଇଦାରେ। ହେଲେ ମୁ ଘରେ କଲାବେଳେ ଆପଣ ଅଟାରେ ବନେଇକି ତାକୁ ଚକୁଟିକି ତାକୁ ମାନେ କାଟ ଟିକି ତାକୁ ଆପଣ ମନେଇ ପାରିବେ ପୁଣି ମାନେ ଯେଉଁ ଆଜ୍ଞା କିନ୍ତୁ ଗୋଟେ ଗୋଟେ ଜାଗାରେ ଦେଖିଥିବେ ମାନେ ଗୋଟେ ଗୋଟେ କଣ ଯେମିତି ରୋଲ ବନଉଛନ୍ତି। ଖାଉଛନ୍ତି। ସେଗୁଡ଼ା ସବୁ ମଇଦାରେ ହେଉଛି ଆପଣ ଘରେ ଚାହିଁଲେ ବି ରୁଟିରେ କରିକି ଖାଇପାରିବେ ବହୁତ। ବହୁତ ଭଲ ଲାଗିବ ଆପଣଙ୍କୁ ବହୁତ ସ୍ଵାଦିଷ୍ଟ ଲାଗିବ। ଆଉ ଆପଣ ତ କହିଲେ ହେଲେ ଆପଣଙ୍କର ଚାଳ ଘର କେମିତି ଛପର କରନ୍ତି ଟିକେ କହିଲେ?
ଛପର କଣ ଆମର ଯୋଉ ଚାଷ କରିକି ଯୋଉ ଛଣ ରଖିଥିବୁ ସେ ସେ ଛଣୁ ଆଉ ଛାଇବା ପାଇଁ ଲୋକ ଆସନ୍ତି ମଝିରେ ଆସନ୍ତି ଘରେ ଛାଇବା ପାଇଁ। ସେମାନେ ରାତି ଚାରିଟା ରୁ ଆସିକି ଯୋଉ ପୁରୁଣା ଛପ ଟା ଥିବ ତାକୁ କାଢିକି ଫପାଡିଦେବେ। ତାଥିରୁ ଟିକେ ସବୁ ଭଲ ବାହାରିବ ତ ତାକୁ ବାନ୍ଧିକି ରଖନ୍ତି। ତାପରେ ଆମେ ନୂଆ ଛଣ ଯୋଉ ସବୁ ରଖିଛୁ କାଟିକି ଅମଳ କରିକି ତାକୁ କୁ ଆମେ ନେଇକି ଯାଉ ନେଇକି ଯାଇକି ତାଙ୍କୁ ଦଉ। ସେମାନେ ତାକୁ ଭଲରେ ତାକୁ ଛଣ ଖୋଲିକି ଭଲରେ ସାଇଜ କରି ତାକୁ ଛଫର କରନ୍ତି।
ଆଜ୍ଞା ତ ଛପରଟା ଆପଣଙ୍କୁ ମାନେ କେତେ କେତେ ସମୟ ଲାଗିଯାଏ କରିବା ପାଇଁ?
ଲାଗିଯାଏ ପାଞ୍ଚ, ଛଅ ଘଣ୍ଟା ଭଳିଆ ଲାଗିଯାଏ।
ସେମାନେ ରାତିରେ ଆସି କାମ କରୁଥାନ୍ତି।
ହଁ ରାତି ଚାରିଟାରୁ, ତିନିଟା ରୁ ଆସି କାମ କରିବେ ନଅଟା, ଦଶଟା ଭିତରେ ପଳେଇବେ।
ଆଜ୍ଞା। ଆପଣ ବହୁତ ଭଲ କଥା କହିଲେ। ଆଉ ଭଲସେ ଆପଣ ଘର ଛପର କରୁଛନ୍ତି। ଆମ ଆଡ଼େ ମାଟି ଘର ଅଛି ଯେ କିନ୍ତୁ ଏମିତିଆ ବହୁତ ପୁରାତନ କାଳରେ ଥିଲା। ଆଉ ଏବେତ ସମସ୍ତଙ୍କର କୋଠା ଘର ଭଲ ଲାଗିଲା । ଜେମିତିଆ ମାଟି ଘର ଅଛି। ଏମିତି ଛପର କରୁଛନ୍ତି। ଲିପା ଲିପି ବି କରୁଥିବେ ନା ନାଲି ମାଟିରେ କେବେ ଲିପ?
ଅ। ହଁ ଛପର ସରିଲା ପରେ ନାଲି ମାଟି ଗୋବର ମିଶେଇକି ଲିପା ହୁଏ।
ନାଲି ମାଟିରେ ବହୁତ ଭଲ ସୁନ୍ଦର ଦେଖାଯାଏ ଭଲ ଲାଗିଲା ଜାଣି। କି ଆପଣଙ୍କ ଆଡେ ଏତେ ସବୁ ଜିନିଷ ହଉଛି। ଭଲ ଲାଗୁଛି ଜାଣେ।
ଆପଣଙ୍କ ସାଙ୍ଗରେ ବି କଥା ହେଇକି ଭଲ ଲାଗିଲା।
ଆଜ୍ଞା।
ଏବେ କଣ ରୋଷେଇ ହେଇଛି ଖାଇବା ପାଇଁ?
ଆଜ୍ଞା କଣ କହୁଛନ୍ତି?
ଗୋଟେ ରୋଷେଇ କଣ ହେଇଛି ଖାଇବା ପାଇଁ ଏବେ ବା?
ଆମେ ବନେଇଥିଲୁ ଫ୍ରାଏଡ଼୍ ରାଇସ୍ ବନେଇଥିଲୁ। ସେଇଟା ଅଛି ଖାଇବୁ ସୋଇବୁ। ଆଳୁ। ହଁ ଆଉ ଟମାଟୋ ବେଶୀ କିଛି ଦେଇନଥିଲି ଏତିକି ଜିନିଷ ଦେଇକି ବନେଇଥିଲି ଆଉ।
ହଁ।
ଏମିତି ଯାହା ଟିକେ ମସଲା ଦେଇକି ବନା ହେଇଥିଲା ସେଇଟା ଖିଆ ହେଇଛି। ଆଉ ଯାହା ଅଛି ଖାଇବୁ ଆଉ ଏତିକି ତ।
ଉ ହ
ଏତିକି ଖାଇବୁ ବର୍ଷା ତ ହଉଛି କଣ କରିବା। କୋଉଠିକି ଯାଇ ହଉନି ଆଉ କୋଉଠିକି ବାହାରି ହେଉନି ଘରୁ ଘରୁ କିଛି ବି ବାହାରି ହେଉନି ଏସବୁ ଖାଇ କି ଘରେ ଶୋଇବା କଥା ଟିକେ ବର୍ଷା ଛାଡ଼ି
ବର୍ଷା ଟା ହଉଛି ଆଉ ତା କଣ କରିବା।
ହଁ ବର୍ଷା ଛାଡ଼ିଲେ ଯାହା ଟିକେ ବୁଲାବୁଲି କରିବାକୁ ଯିବା। ଦିପା ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା। ଆଉ ସମୟ ମିଳିଲେ ମୁଁ ଆପଣଙ୍କ ସାଙ୍ଗେ ପୁଣି ଥରେ କଥା ହେବି।